ହ୍ୟାଲୋ। ହ୍ୟାଲୋ ଆଜ୍ଞା ଆପଣଙ୍କୁ ମୋ କଥା ଶୁଭା ଯାଉଛି। ହ୍ୟାଲୋ। କଣ ଆପଣ କିଛି କହୁନାହାନ୍ତି? ବୋଧେ ଆପଣ ଯୋଉ ଏରିଆରେ ଅଛନ୍ତି। ସେଇ ଅଞ୍ଚଳରେ ବୋଧେ ନେଟୱାର୍କ ର ବୋଧେ ଅଭାବ ରହିଛି। ସେଥିପାଇଁ ଆପଣଙ୍କୁ ମୋ କଥା ଶୁଭା ଯାଉନି କିମ୍ବା ମତେ ଆପଣଙ୍କ କଥା ବି ଶୁଭାଯାଉନାହିଁ ଦୟାକରି ଆପଣ ଯଦି ନେଟୱର୍କ ଏରିଆକୁ ଟିକେ ଆସିବେ?
କେମିତି ଲାଗୁଛି?
ହଁ ଏବେ ପୁରା ଶୁଭା ଗଲା।
ଆଚ୍ଛା ଆଚ୍ଛା। ତାହେଲେ ଆପଣଙ୍କ ପାଇଁ ମୋତେ ସୁଦୂର ଏକ ଜଙ୍ଗଲକୁ ଆସିବାକୁ ପଡ଼ିଲା ଆଉ।
ଓହୋ ଏତିକି ତ ପରିଶ୍ରମ କରିବ। ପାରିବେ କାରଣ ଆପଣ କଲ୍ କରିଛନ୍ତି ମାନେ ଟିକେ କଥା ହେବାକୁ ପଡିବ ତ ଏତେ ଦିନ ପରେ। କଣ ମନେ ପକେଇଛନ୍ତି ମନେ ପକେଇବାର ଅଭିପ୍ରାୟ କଣ କହିପାରିବେ କି?
କଣ ବର୍ଷା ପାଗ ଥିଲା ଆମର ସେ ପୁରୁଣା ଦିନ କଥା ମନେ ପଡିଗଲା। କଣ କରିବା ସେଥିପାଇଁ ଟିକେ ଏ - ମାନେ କଲ୍ ଟା କରିଦେଲେ ଆମ ପୁଅଟାକୁଏ ସିଏ ତ ମନେପକୌନି କିଛିକଣ କରିବା ଦୁଃଖର ବିଷୟଖାଲି-
ସେଇ ତ ଜନ
ସୁବିଧାରେ ପଡିଲେ ହିଁ କଥା ଫୋନ ଟା କରି ପକଉଛି। ଆଉ କଣ ସୁଖମୟ କଣ ପରିସ୍ଥିତି ଆସିଲେ କି ଟିକେ ମନେ ପକାଉନି।
କଣ କରିବା ଆଜ୍ଞା ସେ ଜଞ୍ଜାଳମୟ ଜୀବନରୁ ଟିକେ ମୁକ୍ତି ମିଳିଲେ ସିନା! କଣ କରିହେବ ଜଞ୍ଜାଳ ରେ ମୁ ଏମିତି ଆମକୁ ଘାରିକି ରଖିଛି ଯେ ମାନେ କର କବଳିତ କରି ରଖିଛି ଯେ ତ ଆମକୁ ଟିକେ ପା ପାଞ୍ଚ ମିନିଟ ବି ସମୟ ମିଳିବ ନିଜ ପାଇଁ ସମୟ କାଢ଼ିବା ପାଇଁ ବହୁତ କଷ୍ଟକର ହୋଇ ପଡୁଛି। ସେଥିପାଇଁ ତ କାହାକୁ କଲ୍ କରିବା ଦୂରର କଥା କାହା ସହିତ ଟିକେ ପାଞ୍ଚ ମିନିଟ୍ ବସି ଦୁଃଖସୁୁଖ ହେବା ମଧ୍ୟ ବହୁତ କଷ୍ଟ ଟକର ହେଇପଡୁଛି ଯୋଉଟା କି ଆମକୁ ଏବେ ନିଜକୁ ସ୍ୱପ୍ନ ଲାଗୁଛି ବାନ୍ଧବୀ ତ କଥା ହେଇନୁ ବାନ୍ଧବୀ କେହି ମିଳି ନାହାନ୍ତି ଯଦି ଆପଣ ମୋ ପାଇଁ ଗୋଟେ ବାନ୍ଧବୀ ଖୋଜିଦେବେ ତାହେଲେ ଖୁସି ନାଗିବ
ନା ନା ଏ ପାଠ ପଢା ବୟସରେ ସେସବୁ କରନି ତୁମେ ପାଠ ପଢାପଢି କର ବାନ୍ଧବୀ ଅ ସିଏ ତାର ତାର ସେ ମିଳିଯିବେ ସିଏ ସେ ସମୟ ଆସିଲେ ସେ ଆପେ ଆପେ ଖୋଜି ଖୋଜି ଆସିବେ ତମ ପାଖକୁ
ଆଉ ଜାଣିଛନ୍ତି ଆଜି ଆପଣଙ୍କ କଥା ଆମେ ମନେ ପକଉଥିଲୁ ସେ ଯୋଉ ଶ୍ରୀରାମ ହୋଟେଲର ଦଶ ଟଙ୍କିଆ ଭଜା ଏବଂ ପାଞ୍ଚ ଟଙ୍କିଆ ରୁଟି କଥା
ଓ ହୋ ହୋ ଆଚ୍ଛା ଆଚ୍ଛା
ଓ କି ଅପୂର୍ବ ଥିଲା ସେ ଖାଇବା କେତେ ସ୍ଵାଦିଷ୍ଟ ସେ କମ ପଇସାରେ ସେମାନେ ଲୋକମାନଙ୍କୁ ଏତେ ସୁବିଧା ଯୋଗାଇ ଦେଉଛନ୍ତି। ସେମାନଙ୍କୁ ମୋର ଗୋଟିଏ ଧନ୍ୟ କହିଁବାକୁ ଇଚ୍ଛା ହଉଛି ତାଙ୍କୁ ଗୋଟେ ସାଲ୍ୟୁଟ ମାରିବାକୁ ମୋତେ ଇଚ୍ଛା ହଉଛି।
ମାରିଦିଅନ୍ତୁ ଏବେ ହି ଠିଆ ହେଇ ପଡନ୍ତୁ ଆଉ ମାରି ଦିଅନ୍ତୁ ଗୋଟେ ସାଲ୍ୟୁଟଟେ
ତାଙ୍କୁ ତ ମୋର ମୋ ପାଇଁ ମୁଁ ସତ ସତ ପ୍ରଣାମ କରୁଛି କଣ ପାଇଁ ନା ଏବେ ଯଦି ଇନ୍ଧନର ପରିମା ମାନେ ଶ୍ ମାନେ ଅଭାବ ଯୋଗୁ ସେମାନେ
ହେଲେ ଏବର କଣ ପରିସ୍ଥିତି ଇନ୍ଧନର ଏଇ ଯୋଉ ଅଭାବ ପରିଲକ୍ଷିତ ହଉଛି ସେମାନେ କିଛିଟା ମାତ୍ରାରେ ମାନେ ଅ ଆମର କଣ
ଦରଦାମ ବଢ଼େଇ ଦେଇଛନ୍ତି
ହଁ ଦରଦାମ ବଢେଇଛନ୍ତି ନା ସେଇ ସମାନ ପରିମାଣରେ ହିଁ ଅଛି ଯୋଉ ପାଞ୍ଚ ଟଙ୍କା ଆଉ ଦଶ ଟଙ୍କା
ନାଇଁ ସେମାନେ ବଢେଇ ଦେଇଛନ୍ତି ଦଶ ଟଙ୍କା ଯୋଉଟା ଥିଲା ସେଟା ପନ୍ଦର ଟଙ୍କା ନେଉଛନ୍ତି ଆଉ ଯୋଉ ରୁଟିଟାକୁ ଆପଣ ପାଞ୍ଚ ଟଙ୍କାରେ କିଣୁଥିଲେ ସେଇ ରୁଟିଟାକୁ ସେ ଛ ଟଙ୍କାରେ ବିକୁ ବିକ୍ରି କରୁଛନ୍ତି
ଆଉ ଯୋଉ ଆପଣଙ୍କ ଘର ପାର୍ଶ୍ଵରେ ଗୋଟେ ତିନି ଟଙ୍କିଆ ରୁଟି ମିଳୁଥିଲା ସିଏଟା କଣ ଅଛି ତାର କଣ ଖବର
ସିଏ ସିଏ ଚାରି ଟଙ୍କାରେ ବର୍ତ୍ତମାନ ବିକ୍ରି କରୁଛନ୍ତି ଆଉ ତା ପାଖରୁ ଏତେ ମଧ୍ୟ ଲୋକ କିଣୁନାହାନ୍ତି ଆଉ
ଆଚ୍ଛା କଣ ପାଇଁ କିଣୁନାହାନ୍ତି? ଆଗ ତ ପ୍ରବଳ ଭିଡ ହଉଥିଲା ମାନେ ପଚାଶ ଷାଠିଏ ଜଣ ଜଗିକି ରହୁଥିଲେ।
ତାର କ୍ୱାଲିଟି ଏବେ ଟିକେ ଆଜ୍ଞା ଆପଗ ପେଖ୍ୟା କମିଗଲାଣି। ସିଏ ଆଗରୁ ପୁରା ଅଟାରେ କରୁଥିଲା ଏବେ ଟିକେ ମଇଦା ଅଂ। ଶ ମିଶେଇ ଦଉଛି ସେଥିପାଇଁ ଆଉ ଖାଇବାକୁ ଇଛା ହଉ ନାହିଁ ସେଥିପାଇଁ ଟିକେ ଲୋ ଲୋକମାନେ ତା ପାଖରେ କମି କମି ଯାଉଛନ୍ତି ଆଉ ସିଏ ନା ଗୋଟେ ଗେ ମନ ମୁତାବକ ଲୋକ ସିଏ ଯେତେବେଳେ ତା ଇଚ୍ଛା ହବ ସେତେବେଳେ ସେ ଦୋକାନ ଖୋଲିଦେଉଚି। ଯେତେବେଳେ ଇଚ୍ଛା ହଉଛି ଦୋକାନ ବନ୍ଦ କରିଦଉଛି।
ନାଇଁ ଏ ଏଇ ଏଇ ଜିନିଷଟା ତ ମୁଁ ମଧ୍ୟ ସେଇଠାରେ ଥିବା ସମୟରେ ମଧ୍ୟ ବହୁତ ପରିଲକ୍ଷିତ କରିଛି ଯେ ବେଳେବେଳେ ଖୋଲୁଥିବ ମୁଁ ସୁଦୂର ତିନି କିଲୋମିଟର ଦୂରରୁ ତା ପାଖକୁ ଯାଇଥିବି ସାଇକେଲରେ ପେଡେଲ ମାରି ମାରି ଯେ ତିନି ଟଙ୍କିଆ ରୁଟି ଟିକେ ଖାଇପାରିବି କିନ୍ତୁ ସିଏ ଦେଖିଲା ବେଳେ ବନ୍ଦ କରିଦେଇଥିବ ଅଧା ଦିନ କୁଆଡେ ଯାଇଥିଲ ମାଉସୀ ବୋଲି ପ ଚାରିଲା ବେଳେ ଆ ଆମର ସେଇଟା ଏମିତି ହେଇଥିଲା ସେମିତି ହେଇଥିଲା। ଆ ସିନା ସବୁଦିନିଆ ଗୋଟେ ଖୋଲିଲେ ସିନା ଲୋକଙ୍କର ଭରସା ବିଶ୍ଵାସ ସବୁ ଜି ତି ପାରିବ ତମେ
ତାଙ୍କର ପ୍ରକୃତ ଜିନିଷ ତାଙ୍କର ପ୍ରକୃତ ଜିନିଷ କଣ ହୁଏନା ସେମାନଙ୍କର ଯେତେବେଳେ ସେ ଅଧିକ ମତେ ଲାଗେ ତାଙ୍କର ଯେତେବେଳେ ଅଧିକ ପାର ହେଇଯାଏ ଯେତେବେଳେ ଅଧିକ ବିକ୍ରି ହୋଇଯାଏ ତ ସେମାନେ ଟିକେ ଯାଆନ୍ତି। ଟିକେ ନିଜ ଗାଁ ଆଡକୁ କି କୁଆଡକୁ ଟିକେ ନିଜର ଛୁଟି ମନେଇବାକୁ ଟିକେ ଏକାନ୍ତରେ ସମୟ କା
ଆଚ୍ଛା ଆଚ୍ଛା ଆଚ୍ଛା ଓ ହୋ ହୋ ହୋ ଏମିତି କରୁଛି ନାଇକି ହଁ ଠିକ ଠିକ ଠିକ। ଏମିତି ରହିଲେ।
କିନ୍ତୁ ଯୋଉଟା କି କିନ୍ତୁ ଯୋଉଟା କି ବାସ୍ତବିକ ନୁହେଁ ସେମାନଙ୍କର ହଁ କଣ କାମ ଥିବ। କଣ ସୁବିଧା କିନ୍ତୁ କିନ୍ତୁ ତାଙ୍କ ଘର ଏଇ ପାଖରେ ତାଙ୍କର ମଧ୍ୟ ଗୋଟେ ଗୋଟେ ଆଉ ଗୋଟେ ଛୋଟ ଦୋକ ଦୋକାନ ମଧ୍ୟ ଚଳଖିଆ ଦୋକାନ ମଧ୍ୟ ଅଛି।
କଣ ଅଛି? ଏ ସେଇଟା ତିନିଟା ଚାରିଟା ବେଳ ର କଥା ନା ତିନିଟା ବେଳଇଟା ମାନେ ଦାଦୁଳି କୁ ରଖିବେ ପାଞ୍ଚଟା ଛଅଟା ବେଳେ ସେ ଆରମ୍ଭ କରେ ରାତି ଦଶଟା ଯାଏ ଚାଲୁଥିଲା। ତ ଇଏ ତ ଉପର ବେଳର କଥା ତ ତାଙ୍କେ ଯଦି ଚାହାନ୍ତେ ବୋଲେ ଦିନ ବେଳର ଅଲଗା କାମରେ ସମୟ ନିୟୋଜିତ କରିକି ଏଇ ଉପର ବେଳ ର କାମଟା ଏଇ ରୁଟି ଆଉ ସେ ଯୋଉ ଡାଲମାଟି କରୁଥିଲେ। ସେଥିରେ ନିୟୋଜିତ କରିପାରନ୍ତେ।
ତ ଦେଖନ୍ତୁ ଆପଣ ତାଙ୍କର ଦିନବେଳା ଗୋଟିଏ ଦୋକାନ ଅଛି ଜଳଖିଆ ଦୋକାନ ସେ ଜଳଖିଆ ଦୋକାନଟା ମଧ୍ୟ ଚଲାଉଛନ୍ତି। ସେ ଜଳଖିଆ ଦୋକାନ ମଧ୍ୟ ତାଙ୍କ ମନ ମୁତାବକ ଖୋଲୁଛନ୍ତି ଆଜ୍ଞା ଆଜ୍ଞା।
ଆଉ ସିଏ କୋଉଠି ଅଛି?
ସିଏ ଆମର ସେଇ ଯୋଉ ଦୋକାନ ଦେଇଥିଲେ। ତାଠୁ ଜମା ଦୁଇଶହ ମିଟର ଆଗରେ ହବ ଗୋଟେ ଜଳଖିଆ ଦୋକାନ ଛୋଟ ଜଳଖିଆ ଦୋକାନ। ଜଳଖିଆ ଦୋକାନକୁ ମାନେ ସେ ଲୋକମାନେ ବି ଏତେ କେହି ପଚାରନ୍ତିନି କଣ ପାଇଁ ନା ସେମାନେ ବି ସେଠାରେ ବାସି ଖାଦ୍ୟ ବିକ୍ରି କରନ୍ତି। କଣ ପାଇଁ ନା ତାଙ୍କ ପାଖରେ ଏତେ ଲୋକ ପରିଚିତ ନାହାନ୍ତି ନା। ଯେ ସେ କେତେ ଦିନ ହେଲାଣି ବିକୁଛନ୍ତି କୋଉ ଖାଦ୍ୟ ବିକୁଛନ୍ତି କ୍ଵାଲିଟି କଣ? କେମିତି ସ୍ଵାଦ କେମିତି କଣ ରହୁଛି ତ ସେଥିପାଇଁ ଲୋକ ପରିଚିତ ନାହାନ୍ତି। ତ ତାଙ୍କ ପାଖରୁ ଲୋକ ଖାଆନ୍ତି ନାହିଁ ଯୋଉ ଲୋକ ନ ଖାଆନ୍ତି ତ ଜିନିଷ ଟା ଯୋଉଟା ବଳିଯାଏ ସବୁ ସେଗୁଡା ସବୁ ବାସି କରିକି ସେମାନେ ବିକନ୍ତି ଯୋଉଟା କି ଆମ ଦେହ ପକ୍ଷେ କ୍ଷତିକାରକ। ତ ବହୁତ ଲୋକ ମଧ୍ୟ, ପାଖାପାଖି ସ୍ଥାନୀୟ ଲୋକ ମଧ୍ୟ ସେ ଜିନିଷ ବିଷୟରେ ମଧ୍ୟ ଅବଗତ ହୋଇଗଲେ, ତ ଏମିତି ଖାଇବା କଥା ନୁହେଁ। କ ତାଙ୍କ ଠୁ ନବା କଥା ନୁହଁ। ତ ସେମାନେ ମଧ୍ୟ ଧୀରେ ଧୀରେ ଅନ୍ୟ ଲୋକମାନଙ୍କୁ କହିଲେ, ଯାହା ଫଳରେ ତାଙ୍କର ବେପାର ମଧ୍ୟ କମିଗଲା। ସେଇଥିପାଇଁ ସେ ସେ ଦୋକାନଟିକୁ ବନ୍ଦ କରିଦେଇକି ଗୋଟେ ଭାବିଲେ ଗ୍ରୋସରୀ ଦୋକାନଟି ମାନେ ଯୋଉ ରହୁଛି ଆମର ଦୋ ସେ ଦୋକାନ, ସେଇ ଦୋକାନ ଦୋକାନ ଖୋଲିବା ପାଇଁ ସେମାନେ ଚେଷ୍ଟା କରିଲେ, କିନ୍ତୁ ତେଜରାତି ଦୋକାନ। କିନ୍ତୁ ତେଜରାତି ଦୋକାନ ମଧ୍ୟ ତାଙ୍କର ଭଲ ଚଲେଇଲେ ଚାଲିଲା ନାହିଁ। ତେଜରାତି ଦୋକାନ ରେ ମୁଁ ତ ଦୁଇ ଦିନ ଦେଖିଲି ତେଜରାତି ଦୋକାନ ରେ ସେଇ ବୁଢ଼ାବୁଢୀ ଦି ଜଣ ବସିଛନ୍ତି। ଆଉ ତାଙ୍କର ଗୋଟେ ସୁନ୍ଦରୀ କନ୍ୟା ବସିଛନ୍ତି। କିନ୍ତୁ, ତିନି ନମ୍ବର ଦିନ ଯେତେବେଳେ ମୁଁ ଦେଖିବାକୁ ପାଇଲିନି ଆଉ, ଦେଖିଲା ବେଳକୁ ଆଉ ସେଠି ଆଉ ଗୋଟେ ଦୋକାନ କଲର ବାଲା ଦୋକାନ ଲାଗି ଯାଇଛି, ଆଉ ଜଣେ କିଏ ନେଇଯାଇଛି
ଆଚ୍ଛା। ଆଛ ଆଚ୍ଛା, ଇଏ ତ ବହୁତ ମାନେ ବିରଳ ଦୃଶ୍ୟ ଗୋଟେ, ବିକଟାଳ ଦୃଶ୍ୟ ନିହାତି ଭାବରେ।
ସେଇଥିପାଇଁ ସେ ସନ୍ଧ୍ୟା ବେଳେ ଭାବିଥିଲେ ରୁଟି ଦୋକାନଟି କରିକି ଆମେ ଆମ ନିଜର ପେଟ ପାଟଣା କଥା ବୁଝିବୁ। କିନ୍ତୁ ଦୁଃଖର ବିଷୟ ଯେ ସେମାନେ ଯେତେବେଳେ ଇଚଛା ହଉଛନ୍ତି ଖୋଲୁଛନ୍ତି।
ମାନେ ସବୁ ଦିନିଆ କରିକି ରଖି ପାରୁନାହାନ୍ତି ଆଉ, ଯାହାରି ଫଳରେ ନିହାତି ଭାବେ ଲୋ ଲୋକମାନଙ୍କର ବିଶ୍ୱାସ ମଧ୍ୟ ତୁଟି ଯାଉଛି ଆଉ ଯିଏ ବି ଦୂର ଦୂରାନ୍ତରୁ ଆସିବା ଲୋକ ଏବେ ଯେମିତି ମୁଁ ମଧ୍ୟ, ଆଉ ପରବର୍ତ୍ତୀ ସମୟରେ ଆଉ ଯିବିନି ନା ମୁଁ ଯାହା ହେଲେ ବି କାରଣ ମୁଁ ଦୁଇ ତିନିଥର ଅସୁବିଧାର ସମ୍ମୁଖୀନ ହେଲି। କାରଣ ସୁଦୂର ତିନି କିଲୋମିଟରରୁ ସାଇକେଲରେ ପେଡେଲ ମାରିକି ଯିବାଟା, ପୁଣି ଆଉଥରେ ଆସିଲା ବେଳେ ଯୋଉ ଘାଟିଟା ପଡେ। ହଁ ହଁ ତିନି ଟଙ୍କିଆ ରୁଟି ଟା ମିଳିଥିଲେ ହଁ ଟିକେ ଶାନ୍ତି ଲାଗୁଥିଲା ହଁ କଷ୍ଟ ଟା ଲାଘବ ହଉଥିଲା କିନ୍ତୁ ସେଇଟା ବି ମିଳୁନଥିଲା, ତ ମୁଁ ଦି ତିନି ଥର ଯଦି ଧୋକା ପାଇଗଲି ଆଉ କଣ ଭଗବାନ, ସେଇଟାକୁ ଆକଚୁଆଲି ମାନେ ସବୁ ସବୁ ପରିସ୍ଥିତିରେ ପରିଲକ୍ଷିତ କରିବା ଦରକାର। ଦୋକାନୀ ମାନଙ୍କୁ।
ଠିକ କଥା ଟିକେ କହିଲେ ଆପଣ ଯୋଉ ବଡ ଘାଟି ଟା ପାର କରିକି ଆସଛନ୍ତି ସେଇଟା ଆପଣଙ୍କ ପାଇଁ ହଁ।
ଆଚ୍ଛା ମୋର ପାର୍ଶ୍ଵ ପୃଷ୍ଠଭୂମିରେ କିଛି ଶବ୍ଦ ଆପଣଙ୍କୁ ଆସୁଛି କି ଶବ୍ଦ କିମ୍ବା ଧ୍ୱନି?
କିଛି ଶବ୍ଦ ଆସୁନି ଆପଣଙ୍କ ବୋଧ ହୁଏ ନେଟୱାର୍କ ରେ ଟିକେ ଅସୁବିଧା ରହିଛି ସେଥିପାଇଁ ଆପଣଙ୍କ କଥା ଟିକେ କଟି କଟି ଯାଉଛି ମଝିରେ ମଝିରେ।
ଆଚ୍ଛା ଆଛା ଆଛା ନା ପାର୍ଶ୍ୱ ପୃଷ୍ଠଭୂମିରୁ କିଛି ବିଶେଷ ସମୟ ଶବ୍ଦ ଆସୁନି, କାରଣ ମୁଁ ଜଙ୍ଗଲ ଭିତରେ ଅଛି ତ, ସେ ଯୋଉ ଆମର ଝି ଣ୍ଟିକା ଆଉ ଆମର ଛ ରାତିରେ ଯୋଉ ପୋକ ଗୁଡ଼ା ରୁହନ୍ତି ବିଭିନ୍ନ ପ୍ରକାର ସେମାନଙ୍କର ଶବ୍ଦକାଳ ଆସୁଥିବ, ଆଉ ବର୍ଷା ବି ହେଇଛି ନା ପ୍ରବଳ, ଆଉ ଗୁଡାଏ ଝଡି ପୋକ ମଧ୍ୟ ହଁ ତାଙ୍କର ଡେରା ଜମେଇ ଦେଇଛନ୍ତି ଏଇଠି। ଭି ଟିକେ ରଖିକି ମୁଁ ବଇଛି ଏଠି। ଆଜ୍ଞ।
କେବଳ ଆପଣଙ୍କ ପାର୍ଶ୍ୱବର୍ତ୍ତୀ ବାଘମାନଙ୍କର ଶବ୍ଦ ଆସୁଛି ଆଉ କିଛି ଶବ୍ଦ ଆସୁନାହିଁ।
ନାଇଁ ନାଇ ବାଘ ନଥିଲା କିନ୍ତୁ ବାଘ ଅ ଗଲା ଆଠ ଦିନ ହବ ଗୋଟେ ଜାଗାରେ ଦେଖା ହେଇଥିଲା ଆପଣ ମଜାକରେ କହୁଛନ୍ତି ସନା ଆମ ଅଞ୍ଚଳର ସତ କ ସତ ବାଘ ଦେଖା ହଉଛି ଆପଣ ବିଶ୍ଵାସ କରିବେନି ଆମର ସେ ଯ ଗ୍ରନ୍ଥାଗାରଟି ଅଛି ଆମର ସଦର ମହକୁମାରେ ସେ ସଦରମଖମାର ଯୋଉ ଗନ୍ଥାଗାର ଅଛି ତାର ପଛ ପଟେ ଗୋଟେ ଆମର ହୁଁ ଆଉ ଆହୁରି ଗୋଟେ ଆହୁରି ଏକ ଭିନ୍ନ ଗ୍ରନ୍ଥାଗାର ଅଛି। ଯଉଥିରେ କି ଆମ
ଆପଣଙ୍କ ପାଖରେ ଆପଣଙ୍କ ପାଖରେ କିଛି ପ୍ରମାଣ ଅଛି ଯୋଉ ବାଘ ଆସିଥିଲା। ଆପଣ ମୋବାଇଲ ରେ କିଛି ଜିନିଷ କଏଦି କରିକି ରଖିଛନ୍ତି କି?
ନାଇଁ ନାଇଁ ନାଇଁ କଏଦ କରି ରଖି ହେଲାନି କାରଣ ମୂଲିଆ ଶ୍ରମିକ ମାନ ଥିଲେ ସେଠି କାମ କରୁଥିଲେ ଛାତ ତ ପଡୁଥିଲା ଏଇ ଦିନ ତ ସେମାନେ ଦେଖିବାକୁ ପାଇଥିଲେ ଆଉ ସେମାନଙ୍କ ପାଖରେ କିଛି ଆମର ଏ ଯଉ ଆମର ଯନ୍ତ୍ର ଯୋଉ ଥିଲା ଆମର ଯୋଉ ଫଟୋ ଉତ୍ତୋଳନ ର ଯନ୍ତ୍ର ଉପର କିଛି ନଥିଲା କିନ୍ତୁ ସେମାନେ ଦେଖିଲେ ଆଉ ପରବର୍ତ୍ତୀ ସମୟରେ ସେ କାଦୁଅରେ ଟିକେ ଟିକେ ତାର ଆମର ପାଦ ଚିହ୍ନ ଦେଖିବାକୁ ମିଳିଥିଲା।
ଓହୋ ଇଏ ତ ବହୁତ ଗୋଟେ ଚିନ୍ତାର ବିଷୟ
ଆମ ଗ୍ରନ୍ଥାଗାରରେ ଜଣେ ଇଏ ଅଛନ୍ତି ଗୃହ ରଖି ବିଭାଗର ଜଣେ ଆସିକି ପାଠ ପଢ଼ୁଛନ୍ତି ତ ସିଏ ନିଜେ ସେଇଟାକୁ ଦେଖିକି ସେ ପ୍ରମାଣର ସହିତ କହିଥିଲେ ଯେ ହଁ ଏଇଟା ବାଘର ହିଁ ପାଦ ଚିହ୍ନ।
ତ ନିଶ୍ଚୟ ଗୋଟେ ବହୁତ ଚିନ୍ତାର ବିଷୟ କଣ ପାଇଁ ନା ଯେତେବେଳେ ସେମାନେ ଏଇ ଜନଗହଳି ସ୍ଥାନ ମାନଙ୍କୁ ଆସନ୍ତି ତ ସେତେବେଳେ ଲୋକମାନଙ୍କ ମଧ୍ୟରେ ହା ହା ଖର ଖେଳିଯାଏ।
ନିହାତି ନିହାତି ସେମାନେ ବି କଣ କରିବେ କାରଣ ସେଇ ଜଙ୍ଗ ତାଙ୍କରି ଜାଗାରେ ଆମେ ବସବାସ କରିକି ରହୁଛେ ତାଙ୍କ ଘରଟି ଆମେ ଛଡ଼େଇକି ନେଇଗଲେ ହେଇଥିପାଇଁ ସେମାନେ କୌଣସି ନା କୌଣସି କାରଣ କିଛି ଆଠ ଦିନ ପୂର୍ବରୁ ଏତେ ବର୍ଷା ବି ନଥିଲା ଖରାର ବି ସମ୍ମୁଖୀନ ହଉଥିବ।
ହଁ ହଁ ହଁ।
ଆ କୌଣସି ତ ନିହାତି ତା ପାଇଁ ମଧ୍ୟ ଏକ ଏକ ହୁଁ ହୁଁ ତା ପାଇଁ ମଧ୍ୟ ଏକ କରୁଣମୟ ଦୃଷ୍ଟି ଦୃଶ୍ୟ ଏଇଟା ଗୋଟେ।
ଗୋଡିଆ କଥା ଟିକେ କହିଲେ ଆପଣ ଯେମିତି କିି ତାର ବାସଗୃହରେ ଆମେ ବାସଗୃହ ବନେଇକି ରହୁଛେ। କିମ୍ବା କଳକାରଖାନା ମଧ୍ୟ ବଡ ବଡ କଳକାରଖାନା ତିଆରି କରିଦଉଛି କୋଉଠି। ଆଉ କଣ କଣ ତିଆରି କରିଦଉଚ। ଯେତେବେଳେ ଜଙ୍ଗଲ କାଟିକି ରାସ୍ତା ବନେଇ ଦଉଛେ ତ ଆମ ମଣିଷ ନିଜର ସାସ୍ଥ ମନୁଷ୍ୟ ନିଜର ସଵାର୍ଥ ହାସଲ କରିବା ପାଇଁ ପୁରା ସଵାର୍ଥ ସ୍ୱାର୍ଥପର ହୋଇଯାଉଛି ଆଉ ଯାହା ଫଳରେ ସେଇ ବନ୍ୟଜନ୍ତୁ ଜୀବଜନ୍ତୁ। ମାନଙ୍କର ମାନେ ତାଙ୍କର କିଛି ଯତ୍ନ ବି ନେଉନାହିଁ ଯତ୍ନ ତ ନେଉନାହିଁ ସେ ଏଇଟା ଭାବୁନାହିଁ ଯେ ସେମାନେ ସେତେବେଳେ ଜ ଜଙ୍ଗଲ ଛାଡିକି ମନୁଷ୍ୟ ସମାଜ ଆଡକୁ ମାଡି ଆସି। ସେତେବେଳେ କୋଉ ପ୍ରକାର କ୍ଷକ୍ଷତି ଘଟିବ ତ ସେଥିପାଇଁ ଆମେ ବି ସଜାଗ ହେବା ଦରକାର। ଦର ଆଉ ସରକାର ମଧ୍ୟ ଏଥିପ୍ରତି ବହୁତ କଡା ପଦକ୍ଷେପ ନେବା ଦରକାର। ଯେମିତି ଆପଣ ଦେଖିଥିବେ ହାଇଦ୍ରାବାଦ ରେ ଯେତେବେଳେ ଜଙ୍ଗଲ କଟା ହୋଇଯାଇଥିଲା ପକ୍ଷୀ ମାନଙ୍କର ସେ ଯୋଉ ବିକଳ ଶବ୍ଦ ଶୁଣିକି ଯୋଉ। ଦେହରେ ଶୀତେଇ ଉଠୁଥିଲା ତାହା ଆଜି ପର୍ଯ୍ୟନ୍ତ ମଧ୍ୟ ମୁଁ ଭୁଲି ପାରୁନାହିଁ।
ଠିକ ଠିକ ଏକଦମ ଠିକ କଥା କହିଲେ ତ ଆପଣଙ୍କୁ ଯେ ତାଙ୍କର ବାସଗୃହକୁ ଯୋଉ ଆମେ କବଳିତ କରିକି ଆମେ ଯେଉଁ ମନୁଷ୍ୟମାନେ ଯେଉଁ ସ୍ୱାର୍ଥପର ହିସାବରେ ସବୁ ମାନେ ଜଙ୍ଗଲ କ୍ଷୟ କରିକି ଯୋଉ ଭଳିଆ ଆମେ ରହୁଛୁ। କେବେ ନା କେବେ ଆମକୁ କୁ ଧୀରେ ଧୀରେ ତ ମାନେ ଦେଖିବାକୁ ମିଳିଲାଣି ତାର କରାଳ ଦୃଶ୍ୟ। ଯେ ତାର କରାଳ ପ୍ରକୋପ। ନିହାତି ଭାବେ ଆମେ ଯେଉଁ ପାଞ୍ଚ ବର୍ଷ ପୂର୍ବେ ଯେଉଁ ଆମର କରୋନା ସମୟରେ ଟିକେ ଟିକେ ଦେଖି ଦେଇଥିଲେ। ଆଉ ପୁଣି ଧୀରେ ଧୀରେ ଧୀରେ ଧୀରେ ଦେଖିବାକୁ ବି ଲାଗିବା।
ନିଶ୍ଚୟ ଆଗକୁ ମଧ୍ୟ ଆହୁରି ଦେଖିବାକୁ ମିଳିବ। ଆଜ୍ଞା ଆଜ୍ଞା ଆଗକୁ ଆ ବହୁତ କଥା ହେବା। ମୁଁ ମଧ୍ୟ ଆପଣଙ୍କର ସୁଗମ ଜୀବନ ଚିନ୍ତା କରୁଛି। ପ୍ରଭୁଙ୍କ ପାଖରେ ମୋର ଏତିକି କାମନା।
ବହୁତ ବହୁତ ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ। ଶୁଭରାତ୍ରି ଶୁଭରାତ୍ରି।
ତ୍ରି